ଏଇଠି ବସିଛୁ ଆଉ। ଅମି ନାଇଁ ନାଇଁ। ଚକ୍ଷୁ ଚିକିତ୍ସାଳୟରେ ହଁ।
ଆଚ୍ଛା। ଆ ମୁଁ ଏବେ ବା ଆସିକିନା ବିଦ୍ୟାଳୟରୁ। ଗୁପୁଚୁପ ଖାଉଥିଲୁ ଖାଇକିନା ଶୋଇଛି ଆଉ।
ଆମର ଦେଖିଲ ଦିଟା ଏକାଥରେ ପଳେଇ ଆଇଚି ମୁଁ ଇଆଡେ ଖାଇଥିଲି ଆଉ ଭାତ ଡାଲି ଆଳୁ ବଘରା। ଆଚାର।
ନା ଆଗରୁ କାଡ଼ୁଥିଲି ଏବେ ଆଉ ନା।
ହଁ ଭଲ।
ଆଉ ହଁ ଭଲ ହେଲା ଆସିଗଲା। ମୁଁ ଖାଇଥିଲି ଖରାବେଳେ ଭାତ ଡାଲି ଟମାଟ ଆଉ ବାଇଗଣ ଭଜା ଦେ ଥିଲେ ଚକଡ଼ିକିନା ଖାଇଥିଲୁ।
ହୁଁ।
ଆଉ ଏବେ ସେ ସାଙ୍ଗ ଟା ଗୋଟେ ଗୁପ୍ ଚୁପ୍ ଆଣି କି ଦେଇଥିଲା ତା ଏଇଠୁ ତ ଉଁ। ଆଣିକିନା ଆମେ ସମସ୍ତେ ମିଶିକିଡି ଖାଉଥିଲୁ ଆଉ
ଆ ହଁ ମୋର ଏକାଥିରେ ଦିଟା ବା ଆଇଚି ଏଇଟା ଅ ଅଠର‌ ଟା ହେଇଗଲାଣି ଇସ୍ ଏଇଟା ଦର ତିରିଶ୍ ଥିବ ସେଇଟା କେତେଟା ଥିବ।
ଏଡ଼ା କେତେ ମୁଁ ଜାଣିନି।
ଉଁ ହଁ ସେଟା ଖାଲି ରେକଡ଼ିଙ୍ଗ୍ କରି ପ ଠେଇବ ମୋର୍ ବି କୋଉ ଏଇ ସାରିଛି କି। କି ମୋର ତାଇ ମୋର ବି ଏଇଟା ବା ଏତିକି। ମୁଁ ବା ତମ ସହିତ କଥା ହେଇଥିଲି ଭାଉଜ ବୋଉଙ୍କୁ ଫୋନ୍ ରୁ ସେ କରନ୍ତି ଆଉ କା ସହିତ।
ଓ ହଁ।
ମତେ ଦେଇଚନ୍ତି ରୁନୁ ଦେଇ ନମ୍ବର ଆଉ କିଏ ବେବି ଦେଇ ମୁଁ କଇଲି ମୁଁ କା ସାଙ୍ଗେ କଥା ହେବିନି।
ହଁ ରୁନୁ ର କାମ ଆସିଛି କି ନ ଆସିଛି କେଜାଣି।
ଉଁ।
ରୁନୁ ଟା କଥା ହଉନି ବେ ଟୋଟାଲି।
ଆଉ କଉଚନ୍ତି ସିଏ ଭଲ କଥା ହଉଛନ୍ତି।
କେଜାଣି ସିଏ ମୁଁ ତ ସହିତ ତା ସହିତ ଗୋଟାଏ କଥା ହେଇଛି। ହଁ ଛାଡ ସେ କଥା। ହୁଁ ଯୋଉ ଆଉ କଁ କ ଅଲଗା କଥା।
ମୁଁ କେତେ କାନ୍ଦିଚି ଜାଣିଚ।
କଁ ପାଇଁ।
ମତେ ନଣନ୍ଦ ପୁଟଳି ଦେଲେନି।
ଉଁ ଛି ଏଇତି ପାଇଁ କାନ୍ଦୁଚୁ ତତେ ନଣନ୍ଦ ପୁଟୁଳି ଦେଲେନି ବୋଲି।
ଭାଇ ଭଉଣୀ ଏୟା କୁଚ। ସିଏ ବି ଏମ୍ତି କୋଉଚି। ନାଇଁ ମୋର ଭାଇ ନାଇଁ ମୋ ମାମୁଁ ପୁଅରୁ ଆଣିଥାନ୍ତି କେତେ ଖୁସି ଥିଲି।
ସେଡ଼ୁ କିଏ ନେଇଗଲା।
ତମ ସେଇ ଯୋଉ ଚିକୁୁ ଭାଇଙ୍କ ଭାଉଜର ଆଉ ସେ ଭଉଣୀ ସେ ସବୁ ବାହା ହେଇଛନ୍ତି ସେ ନେଇ ନଥାନ୍ତେ ମୁଁ ନେଇଥାନ୍ତି! ସିଏ ନେଲା।
ସେଇଆ ତାକୁ ଵାଡେଇଲୁନି।
ମ ଅତି ଗୋଟେ ବଦମାସି ଦିଟା ଛୁଆ ଆହୁରି ମନ ହଉ ଚି ନଣନ୍ଦ ପୁଟୁଳି।
ଆରେ ଘରେ ଯୋଉ କଣ ହେଇଚି କହିଲୁ ଘରେ ତାଙ୍କର ଯାହା କହିଥିବେ ନା ଆଉ।
ଘରେ ମତେ କହିଥିଲେ ଆଉ ଯେହେତୁ ସିଏ ବସିଲେ ମୁଁ ବଇଚି ସିଏ ଆସି ମୋ ଆଗରେ ବଉ ଚି ଆଉ ମୋ ମାଇଁ ଗୋଟେ ବଡ ଝିଆରୀ ଟାକୁ କଣ କହିବେ।
ସେଇଠୁ ସିଏ ବି ସେଥିରୁ ବାହାର କରି କିଛି ଦେଲାନି।
କିଛିି ଦେଲାନି ମୁଁ ହେଇଟୁ ରାଗିକି କାନ୍ଦି ପଳେଇ ଆଇଲି।
ସେଉଠୁ?
ସେଉଠୁ ଆଉ କିଛି ନାଇଁ ମୋ ବୋଉ କୋଉଚି ତୁ ଆସିବୁ ମୁଁ କଇଲି ତୋ ମୁଁହ କୁ ନାଜ ନାଇଁ ମୁଁହକୁ ସରମ ନାଇଁ ମୁଁ ଯିବି ଆଉ।
ହଁ ଯାଆନା ତତେ ଯଦି କଣ କହିବେ ତୁ କହିବୁ କି ମୁଁ ତ ବାସ୍
ହୁଁ ମୋ ଭାଇ କୋ ଉଚନ୍ତି ମୁଁ ଯାଏ ତୋ କଥା ବୁଝିବି ମୁଁ କହିଲି ମୋର କିଛି କଥା ବୁଝିବା ଦରକାର ନାହି ମତେ କୋଡିଏ ହଜାର ଟଙ୍କା ଦିଅ ମୁଁ ଫୋନ ଆଣିବି।
ହଁ। ହଁ।
ସିଏ ଓଲ୍ଟି ସେ ଦିନ ମତେ ସବୁ ଡାକି ଡୁକିକି ସିଏ ଗୋଟେ ହଁ ମୁଁ ତ ତ ଯେତେ କାନ୍ଦିଛି ମୁଁ କହିଲି ମୋର ଗୋଟ ଭାଇ ନାଇଁ ବୋଲି ମତେ ଆଜି ଏ ଦିନ ଦେଖିବାକୁ ପଇଲା ନା ଆଉ। ଭାଇ ଥିଲେ କଣ ଆଜି ଏ ଦିନ ଦେଖିବାକୁ ପଡିଥାନ୍ତ।
ମୁଁ କିନ୍ତୁ ସତରେ ମୁଁ କାହା ହାତଗଣ୍ଠି ଫିଟେଇନି ବେ ମୋର ଭାରି ଗୋଟେ ଅବସୋଷ ଅଛି। ମୋର ଗୋଟେ ଅବସୋସ୍ ଅଛି ହେଲେ ମୁଁ ଜାଣିଛି ମୋ ଅବସୋସ୍ କେବେ ବି ପୂରଣ ହବନି।
ମୁଁ ହାତ ଗଣ୍ଠି ଦିଟା ଫିଟେଇଚି କିନ୍ତୁ ନଣନ୍ଦ ପୁଟୁଳି କେବେ ନେଇନି।
ମୋ ଦେଇ ବାହାଘର ବେଳକୁ ତ ମୁଁ ଛୋଟିଆଟେ ହେଇଥିଲି ଜାଣିନି କିଛି ଆଉ ସୀମା ଦେଇ ତ ସେ ପଳେଇ ଜାଇଥିଲେ। ସେଇଠୁ ତାପରେ ସିଏ ସିଏ ଵି ଯଦି ଥାଆନ୍ତା ହଁ ସିଏ କଣ ମତେ କହିଥାନ୍ତ ଫିଟେଇବାକୁ ନି ତୁ ପୂଜା ଅଛନି ନା।
ହ
କିନ୍ତୁ ମୋର ହେଲା ବେଳକୁ ନି ତୁ ପୂଜା ଅଛନ୍ତି ହୁଁ।
ବେସ୍ତ ଅଛ କି? ମୋର ବି ଏମିତି ତମେ ନଳନ୍ଦ ପୁଟ୍ରଳି ରେ ତମେ ନବ ହାତ ଗଣ୍ଠି ଫିଟେଇ ପାରିବନି ମୁଁ ହାତ ଗଣ୍ଠି ଫିଟେଇଛି ନଣନ୍ଦ ଇ
ଯୋଉ କିନ୍ତୁ ରାନୀ ଭାଉଜ ଯୋଉ ନଣନ୍ଦ ପୁଟୁଳି ଆଣିଥିଲା ହେଲା। ହଁ ସିଏ ଅ ନ ଶାଢୀ ଶାଢ଼ୀ ହଁ ଦେଇ ପାଇଁ ଶାଢ଼ୀ ଆଣିଥିଲା ମୋ ପାଇଁକା ଡ୍ରେସ ଆଣିଥିଲା ହେଇଠୁ ଦେଇ ପାଇଁ ବି ସବୁ ଚୁଡି ଯେମତି ନଗାନଗି ଜିନିଷ ମାନେ ଦେଇ ନେଲା ପୁଟୁଳି ଟା ହେଲା।
ହଁ ହଁ।
କିନ୍ତୁ ମୋ ପାଇଁ ସବୁ ଏକ୍ସଟ୍ରା ଜିନିଷ ସିଏ ଆଣିଥିଲା ଆଉ। ମାନେ ଅଲଗା ଆଉ ଗୋଟେ ଆଉ।
ହୁଁ ହୁଁ।
ହୁଁ ମୋ ପାଇଁ ଗୋଟେ ଆଣିଥିଲା ଦେଇ ପାଇଁ ଗୋଟେ ଆଣିଥିଲା ଆଉ ସେଠୁ ମୁଁ ଭାରି ଖୁସି। ସାର୍ଟ ସେତେବେଳକୁ ନୂଆ ଗୋଟେ ହେଇଚି ନୂଆ ସାର୍ଟ ଟା ନନା ବାହାଘରକୁ ନନା ଗୋଟେ ମାନେ ବାହାଘର ଗୋଟେ ଡ୍ରେସ ହେଇଥିଲା ଭାଉଜ ଗୋଟେ ଡ୍ରେସ ଦେଇଥିଲା। ଗୋଟେ ଡ୍ରେସ ପିନ୍ ଦେଲି ଉଁ। କଉଥିରେ ବାହାଘରକୁ ଗୋଟେ ଡ୍ରେସ ପିନ୍ ଦେଲି ଆଉ ଗୋଟେ ଡ୍ରେସ ରିସେପସନ କୁ। ପିନ୍ ଦେଲି ହୁଁ ଭାରି
ଆମର ଆଜି ଆଇଚି କାଲି ନା କଣ ତାଙ୍କର ଆଇଜି ସବୁ ଚତୁର୍ଥୀ ଭାର ତା ଧିଅରେ ଯଦି ଦେଇଥିବେ ଭାର ଗୀତା ତା ଧିଅରେ ଯଦି କଣ ଦେଇଥିବ କିଏ ମୁଁ ଜାଣିନି ମୋ ବୋଉ କଣ କଉଥିଲା ତ
ହଁ ସେ କୋଉନା ସେ ସଇଲା ପରେ
ସିଏ କଉଚି ମୁଁ କଇଲି ଆଉ ମୁଁ ଯିବିନେଇ ତୁ ତୋର ପଳିଆ ବୁଧୁ ବାର ଆମେ ଏଠି ହଇରାଣ ହଉଛୁ କେତେ କିଣି ଖାଇବି କରିବାକୁ ଟାଇମ୍ ହଉନି କଅଁ କରିବି ଆଉ କରୁନି କିଛି। ହଁ ଯୋଉ, ସିଏ କୋଉଚି ମୁଁ ଜିନିମି ନେଇ ଶୁକ୍ରବାରେ ଯିବି। ହଁ ଏଠି ଆମେ ହଇରାଣ ହଉଚୁ ନା।
ହଁ ଯେ ହେଲେ ବୋଉ ପୁଣି ଯିବେ ଆଉ ଯିବେ?
ନା ଆଉ ସେ କେତେବେଳେ କେମତି ଏମତି ଯାଉଅନି ଆଉ। ଆଗରୁ ବର୍ଷକରେ ଥରେ ଯାଉଥିଲୁ। ଏଇନା ତ ତିନି ମାସ ରେ ଛଅ ମାସରେ ଯାଉଚୁ।
ହଁ ତମେ ଆଉ ବଡ ହେଲଣି ବୋଲି ଏଁ ଟିକେ ଯାଉଚ ମାମୁଁ ଘର ବୁଲିକି ଆାଉଚ ହୁଁ ନଣନ୍ଦ ପୁଟୁଳିରେ ସବୁ କଣ କଣ ଥାଏ?
ସବୁ ଜିନିଷ ଥାଏ। ମୁଁ ଆକୁ କଇଲି ମୁଁ କଇଲି ମୁଁ କେ ସେ କାନ୍ଦିଚି ଆଉ ମୁଁ ନଣନ୍ଦ ପୁଟୁଳି ଆଣିଲେ ମୁଁ ଜମା ଦେଇନି। କି ଦେବିନି। ମୁଁ ଦେଇଙ୍କି ଶିକେଇ ସକେଇ ମୁଁ ରଖିଦେବି ତୁ ବହୁତ୍‌ ଚଲାଖ୍।
ସିଆଡୁ କୋଉଚି ମୋ ବେବି ଗୋଟେ ସ ସାମାନ୍ୟ ନଣନ୍ଦ ପୁଟୁଲି ପାଇଁ କାନ୍ଦିଚି। ବ୍ୟସ୍ତ ହଅନା ମୁଁ ଗଲାବେଳୁକୁ ନେଇକି ଯିବି ମୁଁ କଇଲି ତାଧେରେ ବେବି ଜାଣି ହଁ ନଣନ୍ଦ ପେଡି ସୁନା ଥାଏ। ନା ଥାଉ ତୁ ଆଉ ନେନା। ସେଠୁ ମୁଁ କଇଲି ସୁନା ନ ହେଲା ନାଇଁ ଗୋଟେ ରୂପା ଦେଇଦବ ଖୁସି ରେ ଯିବି କଅଁ ହେଲା ହେଉଟୁ। ନା ହଉ ହଉ ମୁଁ ଦେବି ତୁ ଆଉ କାଁନ୍ଦେନା। ତୁ ଏତେ ମନ ଦୁଃଖ କଲେ ମୋତେ ଭଲ୍‌ଲାଗୁନି ତୁଚ୍ଛା ସାମାନ୍ୟ ଗୋଟେ ଜିନିଷ ପାଇଁ ତୁ କାନ୍ଦୁଛୁ?
ସେଇଆା ତୁ ଗୋଟେ ନଣଦ ପୁଟୁଳି ପାଇଁ କାନ୍ଦୁଛୁ?
ନଣନ୍ଦ ପୁଟୁଳି ନାଇଁ ମୁଁ ସେଟା ପୁରା ଭାବିଲି କି ମୋର ଭାଈ ନାହିଁ ବୋଲି
ହଁ ହଁ ବୁଝିଲି ବୁଝିଲି ତୋ ଫିଲିଙ୍ଗସ କୁ ମୁ ସରି ତୋ ତୋ ମନର ଭାବନାକୁ ମୁଁ ବୁଝି ପାରୁଥିଲି। ମୁଁ ତତେ ଗୋଟେ କଥା କଉଛି ଶୁଣୁ। ହଁ ନଣନ୍ଦ ପୁଟୁଳି ରେ କଣ ଥାଏ? ଡ୍ରେସ୍ ଥାଏ ତାପ୍ ରେ ଏ ଚୁଡି ଶାଢୀ ହଁ ଲେଲପାଲିସ୍ ଅଳତା। ଲୁଡୁ ଗୋଟି, ସାବୁନୁ ସେଣ୍ଟେ ଅତର। ଅତର। ଆଉ ସବୁ ତ ଥାଏ। ଆଉ ଛୋଟ ମୋଅ ଟ କିନା ସବୁ ବ୍ରଶ। ସବୁ ପାନିଆ ଅଇନା ଉଁ ସବୁ ଥାଏ ନା।
କରି ସବୁ ହଁ।
ସବୁ ଛୁଞ୍ଚି ସୁତା ବି ଥାଏ। ତଧେରେ ହଁ। ଆଁ ହଁ। ଆଁ ଛୁଞ୍ଚି ସୁତା ବ୍ଲେଡେ ଆଉ ସବୁ ତ ପର୍ସ ଦେଇଥିବେ ପଇସା ପସିଥିବ ଚପ ପଲ ସବୁ ନାଇଁ ମାନେ ନଣନ୍ଦ ପୁଟୁଳିରେ ସେ କହୁଚି କି ଟିକିରୁ ନିଖୀ ସବୁ ଥାଏ।
ହଁ।
ହୁଁ। ହୋଉ ଶୁଣ ତୁ ଗୋଟେ ମୋ ପାଇଁକା ଭଲ ଜିନିଷ ନେଇକି ଆସିବୁ ହେଲା।
ଆଉ କଣ ଭଲ ଜିନିଷ ଏଇ ପା ସବୁ ଭଲ ଜିନିଷ।
ଆଉ ସୁନା ଟା ଆଣିବୁନିକି?
ହଁ ସେଇଟା ତ ଯାହାବି ହେଲେ ରୁହେ। ତମେ ତ ବାହା ହେଇଯାଇଥିବ ତମେ ଗୋଟେ କଣ ଗୋଟା ସୁନା ଦିଆ ହବ କଣ ସୁନା ଦିଆ ହବ ଏ ବୋପାଲୋ ହଁ ମୁଁ କହଲି ମୁଁ କହିଲି ମୋ ନଣଦପୁଟୁଳି ଦେଇନେବେ ନା କାଇଁକି ପୂଜା ନବ ମୁଁ କହିଲି ପୂଜା କାଇଁ ନବ ଆଁ
ପୂଜା ଗୁଜା ନୋଉଛି ତା ନନା ଆଣିବ ସିଏ ଆଉ ନେଇ ପାରିବନି।
ଆଉ ସେଇଆ ଇଏ ବହୁତ ହୋଉଛି। ମତେ କହୁଛି ତୁ କଣ କହିବୁ ବେ। ହିଁ ହିଁ ହିଁ।
ସିଏ ଯାହା କହିବ ନା କଣ?
ସେଇୟାପା ମୁଁ
ଓଲ୍‌ଟି ଓଲ୍‌ଟି ଆମର ଦି ଜଣ ଜାଣିଥା ବଡ ଦେଈ ବେଟୀ ଆଣିବୁ ଆଉ ଆମ ପାଇଁ ଶୁଣ ଆମ ପାଇଁ ସୁନା ନ ଆଣିଲେ ସୁନା ନ ଆଣିଲେ ବି କେହି କିଛି କହିବେନି କିନ୍ତୁ ଧର ଆଁ ଶାଢୀ ଖଣ୍ଡେ ଖଣ୍ଡେ ନେଇଆ ଥିବୁ ସେତିକିରେ ସମସ୍ତେ ଖୁସି ହେଇଯିବେ। ଆମର ଆମର ସୁନାରେ ସେମିତି ହୁଅନ୍ତିନି।
କିନ୍ତୁ ଯାହାବି ହେଲେ ତ ଜଣଙ୍କ ପାଇଁ ତ ସବୁ କିଛି ଆସିଥିବ ନା।
ହଁ।
ହଁ ଯାହାର ଦେଇପାରିଲେ ସିଏ ହଁ ଦଶ ଜଣ ସାତଟା ଏ ମୁଁ ଗୋଟେ ରିଲେଟିଭଙ୍କ ଘର ତାର ସାତଟା ନଣନ୍ଦ ବୋଲି ସାତଟା ଯାକ ବସିଥିଲି ସାତ ତ ଜଣଙ୍କ ପାଇଁ ନେଇଥିଲା ବାକି ସୁନା ଜଣଙ୍କ ପାଇଁ। ନହେଲେ ଜିନିଷ ଏମିତି ସବୁ
ଙ୍କ କଥା ଭାବୁନୁ।
ହା ହିଁ ହିଁ।
ତାର ତାର ହୋଉଛି ଏକ ଦୁଇ ର ଏଇଟା କାଟିକି କଲ୍ କର।
ହଁ ହଁ ହୋଉ।